କୁହନ୍ତୁ?
ହାଲୋ ବନ୍ଧୁ କଣ କରୁଥିଲ?
ମୁଁ ବାବୁ ମୁଁ ବସିଥିଲି ଆମ ମିତ୍ରଙ୍କ ସହିତ। ଆମେ ଗୋଟେ ବଣଭୋଜି କରିବୁ ବୋଲି ଭାବୁଥିଲୁ। ଆମ ପାଖ ଇଲାକା ପାଆଡରେ।
ଆ ଯେଉ ବାଉଣା ପାହାଡ଼ରେ?
ଆଜ୍ଞା ବନ୍ଧୁ ଏମିତି ଆମେ
ଆଚ୍ଛା ଆଚ୍ଛା ଆଉ କୋଉଦିନ କରିବ ଠିକ କରିଛ? କଉଁଦିନ କରିବ ଠିକ୍ କରିଛ? କୋଉ ଦିନ କରିବ ଠିକ କରିଛ? ଆଉ କେତେ କଣ ଭଳିଆ କରୁଛ କଣ କଣ ଆଇଟମ କରୁଛ? ଭା
ବେ
ଆଛା କେତେ କେତେ ଜଣ କେତେ ଜଣ?
ଆମେ ତ ଭାବୁଚୁ କୋଡ଼ିଏ ଜଣ ପାଖାପାଖି ଆମର ସାଙ୍ଗମାନେ ଅଛନ୍ତି।
ହୁଁ। ଆଚ୍ଛା ତମେ ଯୋଉ କୋଡିଏ ଜଣ କରିବ ମୋର ଗୋଟେ ଚିହ୍ନା ଦୋକାନୀ ଅଛି ହେଲା ସଉଦା ଦୋକାନୀ। ତମର ଯାହା ବିି ସବୁ ସଉଦା ଲାଗିବ ଭା ଚାଉଳ ଡାଲି ତେଲ ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ଏ ସବୁ ଜାହା ବି ସବୁ ସଉଦା ପତ୍ର ଲାଗିବ ସେ ଦୋକାନ ଯା ସବୁ ତମକୁ ସବୁ ଶସ୍ତାରେ ମିଳିଯିବ।
ଆପଣଙ୍କ ପାଖରେ ବନ୍ଧୁ ବହୁତ ଭଲ ଚାଉଳ ଅଛି? ଯାହା ଫଳରେ କି ବହୁତ ନରମ ହେଇଥିବ ଆମର ମ ଟନ ଭୋଜି ଟେ କରୁଛୁ ଯେହତୁ ଖାଇବା ଆମକୁ ଟିକେ ଶାନ୍ତି ଟିକେ ମିଳିବ ସେଇ ଭଲ ନରମ ଚାଉଳଟିଏ ଗୋଟେ କୁହନ୍ତୁ ଯାହା ଫଳରେ ବି ଆମେ ମଟନ ସହିତ ଚାଉଳ ଟା ଭଲ ଉ ସ୍ଵାଦ ଆସୁଥିବ।
ନାଇଁ ନାଇଁ ଆଛା ନାଇଁ ନାଇଁ। ଆ କଣ କରିବାକୁ ପଡିବ ନା ତମେ ଯୋଉ ମୋ ଯୋଉ ଦୋକାନ ରେ ଯୋଉ ଚିହ୍ନା ଅଛି ମୁଁ କହିଦେବି। ସେଇ ଦୋକାନକୁ ଯିବ। ଆ ସେଇ ଦୋକାନରୁୁ ଭଲ ପାଇ ମାନେ ଚାଉଳ ତମେ ପାଇବ। କମ୍ ରେଟ୍ ରେ ପାଇବ ଆଉ ଭଲ- ଭଲ ମାନ ରେ ବି ଚାଉଳ ପାଇବ। ମୁଁ କହିଦେବି ତମ ସେଇ ଦୋକାନକୁୁ ତମେ ସେଇଠୁ ଯାଇ ସବୁ ସମସ୍ତ ପ୍ରକାର ରାସନ ଘିନି ଆଣିବ।
ଆଉ ବି ବନ୍ଧୁ ଆପଣ ବି ଆସୁନାହାନ୍ତି ଆମେ ବି ମିଶିକି ବି ଆମର ବଣଭୋଜି ଗୋଟେ କରିପାରିବା।
କେତେ ତାରିଖ୍ କରୁଚ କହିଲ?
ଆମେ କରୁଚୁ ଅ- ଅପରାଦିନ।
ଅପରଦିନି-ଅପରଦିନି ମାନେ ଏକୋଇଶି ତାରିଖ୍ କରୁଚ?
ଆଜ୍ଞା ବନ୍ଧୁ କେମିତି ହବ ଆପଣ ଆସିଲେ ଆମେ ଟିକେ ଅଧିକ ଖୁସି ହବୁ।
ଏକୋଇଶି ତାରିଖ୍ ତ ଦେଖିବା ମୁଁ ଯଉ ଭୁ-ଭୁବନେଶ୍ଵରରେ ଯାଇଥିବି ଦେଖିବା। ଆସୁ ଆସୁ ତଥାପି ଦଶଟା ଏଗାର୍ ଟା ହବ। ଦେଖିଆ ମୁଁ ଯଦି ଜଲ୍ଦି ଆସିବାକୁ ଚେଷ୍ଟା କରିବି ଯଦି ଆସିଥିବି ଜଲ୍ଦି ତାହେଲେ ମୁଁ ଯିବି ଆଉ।
ଆମର ବି ବୁଲାବୁଲି କରିକି ଆମର ବଣଭୋଜି ଟେ କରୁଚୁ। ଆମେ ବହୁତ୍ ଦିନ ପରେ ବନ୍ଧୁ ମିଳନ ବ୍ୟବସ୍ଥା କରିଚୁ।
ହଁ ମୋର ଟିକେ ଅଫିସ୍ କାମ ରହୁଚି ଅଫିସ କାମ ସରୁ ସରୁ ଦଶଟା ଏଗାର୍ ଟା ହବ। ମୁଁ ଯଦି ତାଙ୍କୁ କହିବି ଯେ ମୋତେ ଜଲ୍ଦି ଛାଡ଼ ମୋର ଟିକେ ମୋର ଟିକେ କାମ ଅଛି। ଯଦି ଜଲ୍ଦି ଆସିବି ତାହେଲେ ଦେଖିବା ହବ ଯଦି ମୁଁ ପହଞ୍ଚିବାକୁ ଚେଷ୍ଟା କରିିବି। ହଁ ମୁଁ ତଥାପି ଆସିବାକୁ ଚେଷ୍ଟା କରିବି ଯଦି ହବ ଯଦି ଜଲ୍ଦି ଆସିବି ଆଉ।
ହଉ ନହେଲେ ବନ୍ଧୁ ଆମେ ବି ବଣଭୋଜି କରୁଥିବୁ ଆପଣ ଆସିକି ପହଞ୍ଚିବେ ବହୁତ୍ ସ୍ଵାଦିଷ୍ଟ ଖାଇବା ଖାଇକି ଆପଣ ଯିବେ।
ହ ଆଚ୍ଛା ଆଚ୍ଛା ଆଉ ଆଇଟମ୍ କଣ କଣ କରୁଚ?
ଆମେ କରୁଚୁ ଅ-ଭାତ କରୁଚୁ ଡାଲି କରୁଚୁ ଟିକେ ଆମର ପନିର୍ କରୁଚୁ। ଆମର ଟିକେ ମୁଢି ଘାଣ୍ଟ ଟିକେ କରୁଚୁ। ଆଉ ଟିକେ ମଟନ୍ ଟିକେ। ଆମର ମାଛ ଟିକେ କରୁଚ ଆମର ବହୁତ୍ ଦିନ ପରେ ଯେହେ ତୁ ଆମର ବଣଭୋଜି ଟେ ହଉଚି ଆମେ ମିନିୟମ୍ ଦଶ ପନ୍ଦର ପ୍ରକାର କରୁଚୁ।
ଆଛା ମୁଁ- ହଁ ଆଉ ଆଉ- ଆଉ -ଆଉ ଦି ଟା ଜିନିଷ ତା ଦେହରେ ମିଶାହବ। କଣ ଆଉ ଭଲ ଚୁଙ୍ଗୁଡି ଦୋକାନ ଚିହ୍ନା ସିଏ ତମକୁ ଶସ୍ତାରେ ଚୁଙ୍ଗୁଡି ଯୋଗେଇ ଦବ। କିଲ ଦୁଇ ଅଢେଇଶ ରୁ ତିନିଶ ନବ ଚୁଙ୍ଗୁଡି ତମେ ଦି ଆଉ ଗୋଟେ ଭଲ ଦୋକାନ ସେଠି ଅଛି ସେ ଭଲ ଛତୁ ବିକୁଚି। ହେଲା ଛତୁ ବି ଚାରି ପାଞ୍ଚ କିଲି ଆଣିଲେ ଛତୁ ଟାକୁ ମଧ୍ୟ ଆଡ୍ ହେଇପାରେ ହେଲା। ନାଇ ନା ମୋର ଯଉ ଯଉ ଚିହ୍ନା ଦୋକାନ ଅଛି ସେଉଠୁ ଆଣ ହେଇଠୁ ଭଲ ପଡିବ। ହେଲା କିି ଛତୁ ଆଉ ଚିଙ୍ଗୁଡି ଏଇପରି ଭାବରେ ଆଉ ଦୁଇଟି ଆଇଟମ୍ ବଢାଅ।
ଦେଶୀ ଚିଙ୍ଗୁଡି ଟିକେ ବନ୍ଧୁ ଟିକେ ମିଳିଲେ ବହୁତ୍ ଅ-
ହଁ- ହଁ ଆମର ଜଣେ ଚିହ୍ନା ଆ-ହଁ- ମୋର ଜଣେ ଚିହ୍ନା ଅଛି ସେ ସେ ଜଉ ଗାଜାର ଅଛି ପୋଖରୀ ଅଛି। ତାକୁ କହିଲେ ସେ ଧରିକିନା ଭଲ ଚୁଙ୍ଗୁଡି ଦବ। ପୁରା ଭଲ ରେଟରେ ଭଲ ସୁଲଭ ମୂଲ୍ୟରେ ମିଳିଯିବ, ତାକୁ ତମେ କରିବ।
ଯାହା ଫଳରେ କି ଆମର ବଣଭୋଜି ବହୁତ ସୁରୁଖୁରୁରେ ହେଇପାରିବ।
ହଁ ଆଉ ଯୋଉ ରୋଷେଇଆ କୋଉଠି ଆଣିଛ?
ଆମର ରୋଷେଇଆ ତ ଆସିଲା ଆମର ପାଖ ଗାଁ ଧାନମଣ୍ଡଳ ରୁ
ଏ ଧାନମୁଣ୍ଡଳ ନୁହେଁ ସେ ଧାନମୁଣ୍ଡଳ ନା ଆମ ନିଶିମଳା ର ଆଗ ନା ନା ଆମ ଧାନମୁଣ୍ଡଳରେ ନା ଆମ ନିଶିମଳାରେ ଗୋଟେ ଭଲ ରୋଷେଇଆ ଅଛି, ରାଇନଦା ହେଲା। ମୁଁ ତାକୁ କହି ତାକୁ ମୁଁ ପଠେଇଛି ସିଏ ଭଲ ଭଲ ରୋଷେଇ କରିବ। ସିଏ ଭଲ ରୋଷେଇ କରେ, ହଁ ସିଏ ଟିକେ ଖାଲି
ପୁଣାହା
ଖାଲି ରଖିଥିବ ଗ୍ଲାସ ରେ ହ ନାଇଁ ସେ ଗ୍ଲାସ ରେ ରଖିଛ ଦେଇଦେଲେ ଗୋଟେ ଗ୍ଲାସରେ ସେ ସବୁ ଟାଇମ ଭିତରେ ସବୁ ରୋଷେଇ କରି ସାରିଦବ। ଆଉ ସିଏ ରୋଷେଇ କରୁଥିବ ମଝିରେ ମଝିରେ ଟିକେ ଚାଖିବ, ଫୁଣିଟିକିଏ ଲୁଣ ପଜା ଶହ ଟା ପ ଫୁଣି ଟ ଫେଦେଲା ଟିକେ ଭଲ ରୋଷେଇ କରେ ତାକୁ ତମେ ଦେଲେ ସେ ବହୁତ ଟଙ୍କା ଦୁଇଶହ ନେବ ଆଉ ଗୋଟେ ଗ୍ଲାସ୍ ନବ ତାରେ ହେଇଯିବ ହେଲା ବି ହ କମ ପଇସ ରେ ହେଇଯିବ ତମ ରୋଷେଇ
ଟିକେ ଯଦି ଆପଣ କାମ ସାରିକି ଯଦ ଆସି ପାରିବେ ଜଲଦି, ବହୁତ ଭଲ ହବ।
ତା ସାଙ୍ଗରେ ଯୋଗାଯୋଗ କରୁଛି, ଯୋଗାଯୋଗ କଲା ପରେ, ସେ ଫ୍ରି ଯଦି ଥିବ ହେଲେ କହିବ କଁ ଏକୋଇଶି ତାରିଖ ଦିନ କରିବା ପାଇଁ ମୁଁ ତାକୁ ପ ପଚାରିକିନା ତମକୁ କହିବି, କଣ ହେଲା ସେ ରାଜି ହେଲା କି ନାହିଁ ଆଉ
ଆଜ୍ଞା ହୁଅନ୍ତୁ, ଆଉ କଣ କେମିତି ଆପଣଙ୍କ ଜୀବନ ଶୈଳୀ ଚାଲିଛି?
ଜୀବନ ଏଇନା ଅଫିସ ଚାଲିଛି ସକାଳ ନଅ ରୁ ପାଞ୍ଚଟା ଯାକେ ଚାଲିଛି। ଅଫିସରେ ମଝିରେ ଖାଲି ଏଇ ଖାଇବା ନିହାତି ଅଧ ଘଣ୍ଟା ପାଇଁ ହଉଛି। ଆଉ ବାକି ଝ ଅଫିସ କାମ ଚାଲିଛି ଆସିବ ନା ଘରେ ସୋ ସେ ଟିକେ ଘରେ ଟିକେ ସମୟ ଅତିବାହିତ କରୁଛି, ଏଇଭଳି ଭାବରେ ଚାଲିଛି ଆଉ
ଆପଣଙ୍କ ପରିବାର ବେଶରେ କେମିତି ଟାଇମ୍ ସମୟ ବିତୋଉଚନ୍ତି।
ପରିବାର ଏଇନା କଣ, ଆମ ଘରେ ଏଇନା ଟିକେ ରଙ୍ଗ ଦିଆ ହେଉଛି। ଆଉ ରଙ୍ଗ ମିଶିକି ଆଶିଛନ୍ତି ଚାରି ପାଞ୍ଚ ଜଣ, ସେ ଡେଲି ଆସିକିନା ରଙ୍ଗ ଫଙ୍ଗ ଏବେ ସବୁ ହଉ ଫୁଟି ଫୁଟି କରୁଛନ୍ତି, ତାପରେ ରଙ୍ଗ କାମ ହଉଛି। ରଙ୍ଗ କାମ ଆଉ ଚାଲିବ ପାଞ୍ଚ ସାତ ଦିନ, ଏଇନା ଘର ବହୁତ ଅଳିଆ ହେଇକି ସବୁ ରଙ୍ଗ ଭଙ୍ଗ ହବ ଦ୍ଵାରା ଧୂଳି ସବୁ ମାନେ ଖଣ୍ଡିଆ ଖାବରା ହେଇ ସବୁ ରଙ୍ଗ ଫଙ୍ଗ ହଉଛି। ଓ ଏହା ଦ୍ଵାରା ଆମ ଘର ବହୁତ ଅସନା ହେଇଛି, ଏଇପରି ଭାବରେ ଘର କାମ ଚାଲିଛି ଆଉ ରଙ୍ଗ କାମ ଆଉ
ଏବେ ଏଇନା ଆପଣଙ୍କର ଘର କାର୍ଯ୍ୟକମ ହଉଛି।
ହଁ ଆଉ ପାଞ୍ଚ ଆଉ ପାଞ୍ଚ ସାତ ଦିନ ଭଳିଆ ଚାଲିବ ରଙ୍ଗ କାଳି କାମ ଆଉ
ତାପରେ ଘର ଆପଣଙ୍କ ସଫାସୁତୁରା କରି ରଖିବେ ଆଉ। ଆଉ ରଙ୍ଗ ଦେଇକି ବହୁତ ଭଲ ଭାବରେ ଘରଟାକୁ ଅନୋଉଛନ୍ତି ଯେହେତୁ ବହୁତ ସୁରକ୍ଷିତ ହିସାବରେ କରୁଥି ତବେ ବହୁତ ଭଲ କଲର୍ ଦେଇ କିଣିବି
ହଁ ଆମର ସବୁ ନାଲି କଲର ଆଣି ଆଉ ନାଲି ରଙ୍ଗ ଆଣି ସବୁ ବୋଳିଦେଇଛୁ। ନାଲି ହଳଦିଆ ଏଇଭଳିଆ ସବୁ ରଙ୍ଗ। ସବୁ ଆଣି ଦିଆଯାଇଛି ସବୁ ପୁଟି ହେଇଛି ପୁଟି ପରେ ଦିଆହେଇଛି। ଆଉ ତଳ ମଧ୍ୟ ଟାଲି ପଡିବ। ତଳେ ଟାଲି ପଡିବ। ଆ ସବୁ ମିସ୍ତ୍ରୀ ମାନେ ଆସିଛନ୍ତି ସେ ମିସ୍ତ୍ରୀ ଭଲ କାମ କରୁଛନ୍ତି। ସାତ ଆଠ ଜଣ ଆସିଛନ୍ତି। ସକାଳ ଛଅରୁୁ ଆସୁଛନ୍ତି ଦିନ ଗୋଟିଏରେ ପଳଉଛନ୍ତି। ସେ ଖରା ଯୋଉ ହଉଛି ସେ ଆଉ ଉପର ବେଳା କାମ କରୁନାହାନ୍ତି। ସକାଳୁ ସକାଳୁ ପଳେଇ ଆସୁଛନ୍ତି ପୁରା ଭୋରୁ ଭୋରୁ ପାଞ୍ଚଟା ସାଢ଼େ ପାଞ୍ଚଟା ଛଅଟାରୁ। ଆସିକିନା ଦିନ ଗୋଟିଏରେ ପଳଉଛନ୍ତି। ଭଲ କାମ କରୁଛନ୍ତି ପାଞ୍ଚ ସାତ ଜଣ।
କାମ କରିବାକୁ ଆସଛନ୍ତି ଘର ପାଇଁ ବହୁତ ଭଲ କାମ କରୁଛନ୍ତି।
ହଁ ହଁ ସେମାନେ ତ ସେମାନେ ପୁରା ବଢିଆ କାମ କରୁଛନ୍ତି ପୁରା। ନା ପୁରା ଜଲଦି ଜଲଦି କାମ କରୁଛନ୍ତି ଯେମତି ସରିବ। ଗୋଟେ ଦିନରେ ଦୁଇ ରୁମ୍ କାମ ସାରି ଦଉଛନ୍ତି। ଟୋଟାଲ ଆମର ଯୋଉ ଚଉଦ ପନ୍ଦର ବଖରା ଘର।
ଆପଣ କାମକୁ ଦାୟିତ ନେଇକି ବହୁତ ସମ୍ଭାଳୁଥିବେ ଯାହା ଫଳରେ ବି ଆପଣଙ୍କ ଘର ସୁରକ୍ଷିତ ରହିବ।
ସବୁ ଠିକ ଟିକେ ଜିନିଷ ପତ୍ର କିଣା ହଉଛି ଠିକ ଜାଗାରୁ ଯଦି ଭଲ ଜିନିଷ ନ ଆସିବ କାମ ବି ଖରାପ ହେଇଯିବ। ସେଥିପ୍ରତି ଟିକେ ଧ୍ୟାନ ଦବାକୁ ପଡୁଛି। ସେଇ ଜିନିଷ ସବୁ ଆସିଛି ମିସ୍ତ୍ରୀ କି ମୁଁ ନେଇକ ଯାଇଥିଲି ଦୋକାନ କୁ। ମିସ୍ତ୍ରୀ ଦେଖିଲା କହିଲେ ଏଇ ଜିନିଷଟା କିଣିଲେ ଭଲ ହବ ସେଇ ରଙ୍ଗଟା କିଣିଲେ ଭଲ ହବ। ତାଙ୍କରି ବୁଦ୍ଧିରେ ସବୁ ଆସୁଛି ମୁ ଖାଲି ମୁ ଏଇ ଡିଜାଇନ ଟି ମୁଁ ଯ ବାଛୁଛି ସେ ସବୁ ଦେଖୁଛନ୍ତି ଆଉ।
ଆଉ କେମିତି କଣ ଆପଣଙ୍କର ଘର ଦାୟିତଵ ଛାଡି କିଣି ଆଉ କେବେ ଆପଣ ଆମ କତିକି ଆସିପାରିବେ।
ହମ ତ ଠିକ ଦେଖିବା ଯୋଉ କହିଲେ ଭୋଜି ଯୋଉ ଭୋଜି କ କହିଲେ ଆମ ଜ ଏଗାରଟାରେ ସିନା ଛୁଟି ହବାର ଅଛି। ତଥାପି ମୁଁ ଆଗୁଆ କହି ଦୁଇ ଘଣ୍ଟା ଆଗରୁ ଯିବା ପାଇଁ ଚେଷ୍ଟା କରିବି।
ଆମେ ସଫାସୁତୁରା କରି ବଣଭୋଜି ଟେ ଯେହେତୁ
ହଁ ତମେ ସବୁ ଜିନିଷ ତମେ ତମେ ସବୁ ଜିନିଷତ୍ର ନେଇ କରାକରି କରୁଥିବ, ମୁଁ ଯାଇକିଁନା ଠିକ୍ ବାରଟା ବେଳକୁ ଯାଇ ପହଞ୍ଚିବି ଆଉ। ବାରଟା ବେଳକୁ ପହଞ୍ଚିବି, ମୁଁ ତ ବାଇକ ରେ ଆସିବି। ଘଣ୍ଟା ଟେଇ ଲାଗିବ ଆଉ, ଘଣ୍ଟାଏ ଭିତରେ ପହଞ୍ଚିଯିବି ଆଉ।
ମୋର ବହୁତ ଭଲ ଭଲ ଖାଇବା ହଉଛି ଯେହେତୁ, ଆପଣ ଆସି ପହଞ୍ଚିବେ ଏକୋଇଶ ତାରିଖ ଦିନ।
ହଉ ହଉ, ମୁଁ ପା ଏକ ମୁଁ ଏ ଚିନ୍ତା ନାହିଁ ମୁଁ ଯାଇକି ପହଞ୍ଚିବି ଏକୋଇଶି ତାରିଖ ଦିନ।
ଆଜ୍ଞା ରହିଲି ବନ୍ଧୁ।
ଆଚ୍ଛା ଆଚ୍ଛାଁ ହଁ ଚିନ୍ତା ନାହିଁ ମୁଁ ଯାଇ ପହଞ୍ଚିବି ଆଉ। ହଉ ଠିକ୍ ଅଛି ମୁଁ ଏବେ ରଖୁଛି ଟିକେ ମୋ କାମ ଅଛି। ପରେ କଥା ହଉଛି ଆଉ। ହଉ ହଉ ଠିକ ଅଛି ହଉ ହଉ ହଉ ହଉ।